ହାଲୋ ହଁ
କୋଉଠି ଏବେ ଅଛ?
ଏବେ ଘରେ ଅଛ୍
ଆଉ କୁଆଡେ ଯାଇଥିଲ ନା କଣ?
ଯାଇଥିଲୁ ଏଇ ମେଡିକାଲ୍ ଟିକେ ଆଉ ପୁଅକୁ ନେଇକି ଆଉ
କଣ ହେଇଚି କି?
ଏଇ ଥଣ୍ଡା ହେଇଯାଇଚି ତାକୁ ଟିକେ ଜର।
ଓହୋ ଛୋଟ ପିଲା ସେ ପାଣି ଫାଣି ହଉଥିବ ଆଉ ତାକୁ ଟିକେ କୋଣ୍ଟଲ୍ କରି ରଖିବାକୁ ପଡିବ ଆଉ।
ହଁ ସବୁବେଳେ ତ ଥଣ୍ଡା ଫଣ୍ଡା ପିଉଚି କରିବି କଣ।
ଆଉ ଗାଧୁଆ ହେଇନି?
ନା ହେଇନି ହବ ଆଉ।
କଣ ଆଜି ସବୁ ରୋଷେଇବାସ କରିଚ ତମର?
ଆମର ଆଜି ମଟନ୍ ହେଇଚି। ଆଉ ଗୋଟେ ଉଁ -ଗୋଟେ ଘାଣ୍ଟ ତରକାରୀ ହେଇଚି।
ଆଛା।
ଆଉ ସକାଳେ କଣ ଖାଇଥିଲ?
ସକାଳେ ଖିଆହେଇ ଥିଲା ପିଠା ମଟର ତରକାରୀ ଆଉ ଅଣ୍ଡା ର
ଆଛା- ଆଛା। ମଟନ୍ ତମର ସେଠି କଉଠି ପାଖ ବଜାରରେ ମିଳେ ନା କଣ?
ହଁ ଆମର ମିଳେ ପାଖରେ।
କେତେ ରେଟ ମଟନ୍ ବର୍ତ୍ତମାନ?
ଏବେ ଅଛି ସାତଶ ଆଉ।
ସାତଶ ଟଙ୍କା ମଟନ୍ ନାଇଁ- କେତେ ଜଣ ଲୋକ ଖାଇବ ତମର କେତେ ମଟନ ଆଣିଚ?
ଆମର ସାତ ଆଠ ଜଣ ଅଛୁ ଆଉ।
ଓହୋ ତାହେଲେ ହେଇଯିବ ଆଉ ମଟନ ଆଳୁ ପକେଇ ଝୋଳ କରିଥିବ ଆଉ। ଗରମ୍ ଭାତ ବଢିଆ ଖାଇବା ଆଉ। ଆଉ ତମ ଦେହ ପା ଭଲ ଅଛି ସବୁ?
ହଁ ଭଲ ଅଛି ଏଇ ପୁଅଟା ଦିହ ଟିକେ ଭଲ ନାହିଁ ତାକୁ ମେଡିକାଲ ନେଇ କାଲି ନେଇକି ଯିବୁ ଆଖି ଡାକ୍ତର ଟିକେ ଦେଖେଇବୁ।
ଆଖି ଡାକ୍ତର କଉଠି ସେଟା?
ସେଟା ପଟିଆ।
ପଟିଆରେ କଉ ମେଡିକାଲ ହେଟା?
ସେଟା ଏଲ୍ ବି ପ୍ରସାଦ।
ପଟିଆରେ ତ ଗୋଟେ ବଡ ହସ୍ପିଟାଲ ଅଛି ଏଲ୍ ବି ପ୍ରସାଦ।
ହଁ ସେଇଠିକି ନେଇକି ଯିବୁ ଆଉ।
ଓହୋ ସେଠି ମାନେ କେମିତି କଣ ଦେଖାଯାଏ ସବୁ?
ଆଗେ ଯିବ ଗୋଟେ ଫର୍ମ ଦେବେ ସେମାନେ ଫିଲଅପ କରିବ ତାପରେ ଗୋଟେ ତାଙ୍କ ଇଏ ଅଛି ସେଇଠି ପଇସା ଦେଇକି ନମ୍ବର କରିବ ଆଉ।
ଆଗେ ଫର୍ମ ରେ ଫିଲ୍ଅପ କଲ ତାପରେ ତାଙ୍କ କାଉଣ୍ଟର ରୁ ଯାଇକିଁ ମାନେ ପଇସା ଡିପୋଜିଟ୍ କରିବ?
ପଇସା ଡିପୋଜିଟ୍ କରିବୁ ତାପରେ ପୁଣି ଯିବୁ ହେଟି ବସିବୁ ତାଙ୍କ ସେ ନମ୍ବର୍ ପଇଲେ ଡାକିବେ ଆଉ।
ଓ ତମେ ଯାଇ ତାଙ୍କର ୱେଟିଙ୍ଗ ହଲ୍ ଥିବ ସେଠି ବସିବ? ବସିଲା ପରେ ନମ୍ବର ୱାଇଜ୍ ତମକୁ ଡାକିବେ?
ଡାକିବେ ହଁ।
ତାପରେ ଡାକ୍ତର ଦେଖେଇବ?
ହଁ।
ସେଇ ଥରକରେ ଡେକା ନା- ନା ଫୁଣି ଯିବାକୁ ପଡିବ?
ପୁଣି ଯିବାକୁ ପଡିବ ଆମକୁ।
ଓହୋ ସେଇଦିନ ଦେଖିକି ତାପରେ ଔଷଧ ପତ୍ର ନେଇକି ଆସି
ଦେ -ହଁ ତ ମାସ ପାଇଁ ଦେଇଥିବେ ପୁଣି ମାସ ଛାଡିକି ଯିବ।
ଓହୋ ଔଷଧ ତାଙ୍କରି କାଉଣ୍ଟରରୁୁ ଆଣ ନା ଆଉ କୁଆଡେ ବାହାରୁ ଆଣ?
ବାହାରି ମିଳୁନି ତାଙ୍କରି କାଉଣ୍ଟରେ ମୁଁ ଯାହା ଆସିବ।
ଓହୋ, ଆଛା ତମେ ଘରକୁ ଗଲେ ପୁଣି ଆସିବ ସେଇଦିନ ପଳେଇଆସ ନା ରୁହ ଏଠି ଭବେଶ୍ୱରରେ?
ନାଇଁ ଆମ ଭାଇ କତିରେ ରହୁ ତାପରେ ଦେଖେଇକି ଆସୁ ଆଉ।
ଓ ଆଚ୍ଛା ଆଚ୍ଛା ଆଚ୍ଛା, ତାହେଲେ ସୁବିଧା ଅଛି ତମର ତାହେଲେ ନା? ଆଛା ତାହେଲେ ଭଲ ଆଉ। ଆଉ ତମେ ଯିବ ମାନେ ତମେ ଯାଇକି ଦେଖେଇକି ଡାକ୍ତର ରହିବ ରହିକି ଆସିବା ଆଉ, ମାନେ ଯୋଉ ଦେଖାଅ ମାନେ ଆଗରୁ ନମ୍ବର କରିଥାଅ ନା ସେମ ସେମିତି ଯାଇ ସଡନ ଦେଖାଅ।
ନା ନା ଆମେ ଜାଣିିନଥିଲୁ ଫାଷ୍ଟ ଯାଇକିନି ସଡନ ଦେଖେଇ ଥିଲୁ। ତ ନମ୍ବର କରି ଦେଖ।
ଆଚ୍ଛା ଆଚ୍ଛା ଆଚ୍ଛା, ଭଲ ଡକ୍ଟର ସବୁ ଅ
ହଁ ହଁ ବହୁତ ଭଲ ଡକ୍ଟର।
ଆଚ୍ଛା ଆଚ୍ଛା। କାଇଁ ନା ମୁଁ ଶୁଣିଛି ଏଲ ବି ପ୍ରସାଦ ବଡ ହସ୍ପିଟାଲ ଟା ଏଠି ଆଖି ର ଅପରେସନ ସବୁ ସବୁ କେସ ସେଠି ହଉଛି, ସେଠି ଆଉ ବଡ ହସ୍ପିଟାଲ ଟା ଅଛି, ଅପରେସନ ରହୁଛି ଆଉ କାର୍ଡ ବି ଏ ଠି ଲାଗୁଛି ହୁଁ, ତାଲେ ବହୁତ ସୁବିଧା ସେଠି ଆଉ। ଆଉ ତମେ ଗଲେ କଣ ଭୋବନେଶ୍ଵର ରେ ବୁଲାବୁଲି କର ନା ପଳେଇ ସହ ସେମିତି ଡାକ
ନାଇଁ ବୁଲାବୁଲି କରୁ, ଏବେ ରଜ ଉତ୍ସବ ଯା-ଯାଇଥିଲୁ ପଡ଼ିଛି।
କୋଉଠି ସବୁ ବୁଲ ଭୁବନେଶ୍ବର ରେ?
ଏ ଲିଙ୍ଗରାଜ ଆଉ କେଦାର ଗୌରୀ ଏମିତି ଆଉ।
ଲିଙ୍ଗରାଜ ମନ୍ଦିର ଭିତରକୁ ଯା-ଯାଅ ସବୁ? ଲିଙ୍ଗରାଜ ମନ୍ଦିର କଣ ସବୁ ମାନେ ସବୁ ଦେଖ ସବୁ?
କି କି ଯିବାନ। ଶିବଲିଙ୍ଗ ଅଛି।
ଲିଙ୍ଗରାଜସ୍ୱର ନାଇଁ କି?
ହୁଁ।
ମାନେ ଭୋଗ କଣ କର ସବୁ?
ଆମର ଏଇ କଦଳୀ ନଡିଆ ଏଇ ଭୋଗ ଆଉ। ବେଲପତ୍ର ହଁ, ହଁ ବେଲପତ୍ର ହଁ କ୍ଷୀର।
ଆଚ୍ଛା ଆଚ୍ଛା, ଆଉ ସବୁ ତା ଭିତରେ କଣ ମନ୍ଦିର ଅଛି ସବୁ?
ପାର୍ବତୀ ମନ୍ଦିର ତ ଥିବ?
ହଁ।
ପାର୍ବତୀ ମନ୍ଦିର ଦର୍ଶନ କରୁଥିବ।
ଗଣେଶ ମନ୍ଦିର, ପାର୍ବତୀ ହଁ। ଗଣେଶ ମନ୍ଦିର ଅଛି ହଁ ସବୁ ବୁଲିକି ଦର୍ଶନ କରୁ ଆଉ।
ଆଚ୍ଛା ଆଉ ଭୁବନେଶ୍ୱରରେ କଣ ସବୁ ଦେଖ?
ଆଉ କେଦାର ଗୌରୀ ଯାଉ ସେଠି।
କେଦାରଗୌରିରେ ମାନେ କଣ କେଦାରଗୌରୀ ଶିବ ମନ୍ଦିର?
ହଁ କେଦାରଗୌରୀ ମନ୍ଦିରଟେ ଅଛି।
ମାନେ କେଦାର ମନ୍ଦିର ଅଲଗା, ଗୌରୀ ମନ୍ଦିର ଅଲଗା ନାଇଁ କି?
ହୁଁ ହୁଁ।
ଆଛା ମୁଁ ଶୁଣିଛି ସେଠି ମାନେ ତାଙ୍କର ଗୌରୀର ଗୋଟେ କୁଣ୍ଡ ଅଛି?
କୁଣ୍ଡ କୁ-କେଦାରଙ୍କର ଗୋଟେ କୁଣ୍ଡ ଅଛି ହିଁ, ଦିଟା କୁଣ୍ଡ ଅଛି।
ହଁ ସେଠି କାଳେ ସବୁ ରଙ୍ଗୀନୀ ମାଛ ସବୁ ଛଡା ହେଇଥାନ୍ତି?
ହଁ ହଁ ଛଡା ହେଇଛି।
ତମେ ଦେଖିଛ।
ହଁ ହଁ।
ଆଉ ଗୌରୀ କୁଣ୍ଡ ଯୋଉ ଅଛି କାଳେ ଗୌରୀ କୁଣ୍ଡ କାଳେ ବହୁତ ଗଭୀର। ଗୋଟେ ପଟେ ପାଣି ଯା ବାହାରୁଛି ଆଉ ଗୋଟେ ପଟେ ବାହାରିକି ଯାଉଛି। ଆଉ ସେଟା କାଳେ ପୁରା ଅ ଝରଣା ଗୋଟେ ପଡିୁଛି କୋଉଠୁ ସେବାଟେ ଗୋଟେ ପଟେ ପାଣି ବାହାରୁଥିବ ଆଉ ଗୋଟେ ପଟେ ପାଣି ବାହାରିଯିବ।
ପାଣି ବାହାରି ଯାଉଛି ହଁ। ହଁ ସେ ସେଇଠୁ ବାହାରୁଛି କୋଉଠି ସେଆଡେ ଯାଉଛି ଆମେ ଜାଣିନି ଏଟା ଏତେ।
ଅହ ସେଟି ଝର କୋଉଠି ଗୋଟେ ପଡିଛି ଆଉ ଆଉ ସନ୍ଧ୍ୟାବେଳେ କାଳେ ଗୌରୀ ମନ୍ଦିରରେ ଆଳତୀ ହବ ଗୌରୀଙ୍କୁ ଦେଖିବ ଏମିତି ସଜେଇଥିବେ ତମେ ଦେଖିକି ଆସିବାକୁ ଇଚ୍ଛା ହବନି ମାନେ ଏମିତିଆ ମାନେ କହନି। ହଁ କେଦାର ମନ୍ଦିର ଶିବ ମନ୍ଦିର ବିଷୟରେ ବହୁତ୍ ଇଏ। ତାଙ୍କର ଗୋଟେ ଅନ୍ନପ୍ରସାଦ ଏଠି ବିକ୍ରି ହୁଏ ହୁଁ ଶହେ ଟଙ୍କା ନାକା ପ୍ଲେଟ ଲୋକମାନେ ସବୁ ନେଇକି ଖାଆନ୍ତି ହୁଁ। ଆଉ ସେଇ କେଦାରଗୌରୀ ପାଖରେ ଗୋଟେ ହନୁମାନ ମନ୍ଦିର ଅଛି ଦେଖି କିଚ ବଡ଼ହନୁମାନ ମନ୍ଦିର ଗୋଟେ ଆଁ ଦେଖ ଦେଖିବ ବାଁପଟ ସେଇଠି ଗଲା ବେଳକୁ ବାଁପଟ ସାଇଡ ରେ ଗୋଟେ ବଡ ହନୁମାନ ମନ୍ଦିର ଅଛି। ଥିବ ଆଚ୍ଛା ସେଠି ଆମର ଅନନ୍ତ ବାସୁଦେବ ମନ୍ଦିର ଅଛି ବିନ୍ଦୁସାଗର ପୋଖରି ଦେଖିଛ।
ବିନ୍ଦୁସାଗର ପୋଖରୀ ହଁ ଦେଖିଛି।
କେଡେ ବଡ ପୋଖରୀଟେ କହିଲ।
ବହୁତ ବଡ ଉଁ ପୋଖରୀଟେ।
ହଁ ତାରି ସାଇଡରେ ବାଁ ପଟ ସାଇଡରେ ଦେଖିବ ସେ ଗୋଟେ ଅନନ୍ତ ବାସୁଦେବ ମନ୍ଦିର ଅଛି।
ନା ଯାଇନୁ ହେଠିକି।
ତମେ ସେ ମନ୍ଦିର ଭିତରୁ ଯିବ ଦେଖିବ ଅନନ୍ତ ବାସୁଦେବ ମନ୍ଦିର ବଢିଆ ମନ୍ଦିର ସେଠି ଅଭଢା ବି ବିକ୍ରି ହୁଏ ଦିଆଯାଏଁ ହିଁ ଅର୍ଡର କରିକି ବି ଆଣନ୍ତି ଉଁ ଆଉ ସବୁ କଣ ବୁଲ ପୁଁ ଭୁଏନେଶ୍ୱରରେ।
ଏଠି ଆମର ଭାସ୍କେଶ୍ଵର ମନ୍ଦିର ଅଛି ଆଉ
ସେଠି ତ କୁହନ୍ତି ଭୁବନେଶ୍ୱର ଗୋଟେ ମନ୍ଦିର ମାଳିନୀ ନଗର ତମର ଏପଟେ ଭାସ୍କେଶ୍ଵର ମେଘ୍ ଯେଶ୍ଵର ମୁକ୍ତେଶ୍ଵର ବ୍ରହ୍ମେଶ୍ଵର ହଁ। ତାପରେ ଇସ୍କନ ମନ୍ଦିର ଆଡ଼େ ଯାଇଚ।
ଇସ୍କନ ମଠ ହଁ ଯାଇଛି କେବେ ଯାଇଛି ଆଉ ଏବେ ଯାଇନେଇ।
ସେଟା ରାଧାକୃଷ୍ଣଙ୍କ ମନ୍ଦିର ଏଟା। ହଁ ବହୁତ ବଡ ମନ୍ଦିର ହଁ।
ବହୁତ ସୁନ୍ଦର ଲାଗେ ସେ ମନ୍ଦିର ଟା। ହଁ ସେଠିକାର ପୂଜା ପାଠ ବଢିଆ ହୁଏ। ଅନ୍ନପ୍ରସାଦ ବି ମିଳେ କିଣିକି ଖାଇପାରିବ। ଆଉ ଭୁବନେଶରରେ ଯୋଉ ଖଣ୍ଡଗିରି ଉଦୟଗିରି ଆଡେ ସବୁ ବୁଲିବାକୁ ଯାଇଚ।
ହଁ ହଁ ଯାଇଛୁ ଖଣ୍ଡଗିରି ଉଦୟଗିରି।
ଅ ମାଙ୍କଡ଼ ଫାଙ୍କଡ଼ ସବୁ ଦେଖିଥିବ ଏଠି।
ହଁ ମାଙ୍କଡ ତ ତାଙ୍କୁ ନଦେଲେ ବାଦାମ ସେ ଛାଡ଼ିବେନି।
ଆ ସେ ମନ୍ଦି ଖଣ୍ଡଗିରି ଉଦୟଗିରି ଉପରେ ସବୁ ପାହାଡ ଉପରେ ମନ୍ଦିର ଅଛି ତା ଉପରକୁ ଉଠିକି ଯାଇଚ। ଆଉ ତାହେଲେ ବୁଲୁଛ ଆଉ ଆଉ ଧଉଳି ଧଉଳି ଯାଇଚ଼।
ହଁ ଧଉଳି ଯାଇଛୁ ବହୁତ ଦିନ ତଳେ ଯାଇଥିଲୁ ଏବେ ଯାଇନି।
ଆଛା ଧୌଳି ଉପରକୁ ପୁରା ଯାଇଥିଲ।
ହଁ ପୁରା ଯାଇଚୁ।
ହଁ ସେଠି ବି ଶିବ ମନ୍ଦିର ଅଛି ରାଧାକୃଷ୍ଣ ମନ୍ଦିର ଅଛି। ହଁ ବହୁତ ସାରା ମନ୍ଦିର ହେଠି ଅଛି। ପୁରା ଉଚ୍ଚା ଜାଗାଟା ପାହାଡ଼ ଓପରେ ବୁଦ୍ଧ ଦେବଙ୍କର ଯୋଉ ସ୍ତୁପ ଗୋଟ ଅଛି ଅଁ ଚାରିପଟେ ବୁଦ୍ଧଙ୍କର ମୂର୍ତ୍ତି ଅଛି। ସେଠି ଏବେ ବହୁତ ଭଲରେ ସବୁ ତିଆରି ହେଇଚି ପୁରା ବ ବଢ଼ିଆରେ। କଣସ ତିଆରି ହେଇଯାଇଛି ଭୋଜି ଭାତ କରିବା ପାଇଁ ବି ସବୁ ଜାଗା ଅଛି। ଆଉ ଗାଡି ଫାଡ଼ି ରଖିବା ପାଇଁ ବି ସୁବିଧା ଅଛି। ଆଉ ଆଉ କଣ ସବୁ ବୁଲିଛ ଭୁବନେଶ୍ଵରେ?
ଆଉ ରାମ ମନ୍ଦିର ଯାଉ ଆଉ
ହଁ ହଁ ସ ଠିକ କଥା କହିଲେ ରାମ ମନ୍ଦିର ବି ଅଛି ହେଟି।
ହୁଁ। ହଁ ରାମ ମନ୍ଦିର ଯାଉ ବୁଲିକି ଆସୁ ସନ୍ଧ୍ୟା ବେଳେ ଆଳତି ଫାଳତି ହୁଏ ଜଗନ୍ନାଥ ଅଛନ୍ତି।
ଆଚ୍ଛା ଆଚ୍ଛା ତାହେଲେ ତମେ ଯାଇଛ ସବୁଆଡ଼େ ମନ୍ଦିର ଆଉ। ଉଁ ଆହୁରି ଛୋଟକାଟିଆ ସବୁ ମନ୍ଦିର ଅଛି ଭୁଆଶୁଣୀ ମନ୍ଦିର ଗୋଟେ ଅଛି ଇଁ। ହଁ ସେଠି ଗୋଟେ ଭୁଆସିଣୀ ମନ୍ଦିର ଅଛି ସେ ଖଣ୍ଡଗିରି ଆଗକୁ ବଢ଼ିଆ ମନ୍ଦିର ଗୋ ସେଠି ବି ଦେଖିପାରିବ ଆଉ ତା ଭିତରେ ଭିତରେ ବନ ଦୁର୍ଗା ମନ୍ଦିର ଜଗନ୍ନାଥ ଆଶ୍ରମ ସବୁ ଅଛି ଆଉ ଉମ୍ ତାପରେ ଆପଣ ଯାଇଥିବେ କି ସୁନ୍ଦର ପଦା ଆଡ଼େ? ସେଠି ଠାକୁର ଅଛନ୍ତି।
ହଁ ହେଇଚି। ହେଇଥିବ ମୁଁ ଜାଣିନି ନା ନା ସିଆଡ଼େ ଯିବା ନାଇଁ।
ଅଁ ସେପଟେ ବଢ଼ିଆ ବଢ଼ିଆ ମନ୍ଦିର ଅଛି ସବୁ। ଅଁ ଦେଖିବେ ଆଉ ସେପଟେ ଆପଣ ଏପଟେ ନନ୍ଦନକାନ ଆଡ଼େ ଯାଇଚ?
ହଁ ଯାଇଚି ନନ୍ଦନକାନ।
ହଁ ନନ୍ଦନକାନ ତ ଗୋଟେ ଦିନ ପଳେଇବ ବୁଲିବାକୁ।
ହଁ।
ଟିକେଟ କରି ଯାଇଁ ତା ଭିତରେ
ହଁ ଟ୍ରେନରେ ଆସିକି ବାରଙ୍ଗରେ ଓଲ୍ହୋଉ ସେଇଠୁ ପୁଣି ଅଟୋ କରିକି ଯାଉ ଆଉ।
ଆଚ୍ଛା ଆଚ୍ଛା ହଁ ସେଠି ବି ବଢ଼ିଆ ମନ୍ଦିର ନା ଅଛି ସ ମ ଦର୍ଶନ କରିବା ପାଇଁ ଛୋଟ ପିଲାଙ୍କୁ ନେଇ। ଯିବ ଭୋଜି ବାତବ ବଟାନିକାଲ ଗାର୍ଡେନେ ଅଛି ଗୋଟେ ବୁଲିବା ପାଇଁ ଆଁ। ଅଛି ବଢ଼ିଆ ବଢ଼ିଆ ଜାଗା ସବୁ ବୁଲିବା ପାଇଁ ଆଉ ଆଛ ତମେ କ କରେ ଧବଳେଶ୍ଵର ମନ୍ଦିର ଯାଇଛ?
ନାଇଁ ନାଇଁ ଯାଇନି ସିଆ
ଯାଇନୁ ବଢ଼ିଆ ମାନେ ଆଁ ମନ୍ଦିର ଗୋଟେ ଧବେଳେଶ୍ଵର ମନ୍ଦିର ଉଁ। ହେଟି ଗୋଟେ ଝୁଲା ପୋଲ ଅ ଛି ଝୁଲା ପୋଲରେ ସେଠି ସବୁ ଦର୍ଶନ କରିବାକୁ ଯାଆନ୍ତି ଆଉ ଆଁ
ରଖ।
କଣ କହିଲେ? ହଉ।